ହାଲୋ।
ହାଲୋ।
କଣ କରୁଚନ୍ତି?
ବସଥିଲି।
ଆଉ ସକାଳ ଚା ଫାଆ ପିଇଆ ହେଲାଣି?
ହଁ।
ଆଉ ଚା ସାଙ୍ଗରେ ବିସ୍କୁଟ ନା ଖାଲି ଚା?
ଖାଲି ଚା।
ଆଉ ଆଉ ସକାଳେ ଜଳଖିଆ କେତେଳେଖିଆ ଯିବ?
ଖାଇନି ଖାଇବି ଆଉ।
ଗାଧୁଆ ହେଲାଣି?
ହଁ।
ଆଚ୍ଛା--ଆଜି ତ ଗୁରୁବାର ଆଜି ତମର ସାଧା ହବ ଆଇଁଷ ହବନି।
ହଁ।
ଆଉ ସକାଳେ ନା ଗାଧୁଆବେଳକୁ ଡାଲମା, ଭାତ ଫାତ ହବ ଆଉ। ଭଜା ଫଜା ଆଉ।
ହଁ।
ଆଉ ଆଜି କୁଆଡେ ଯିବାର ପ୍ରୋଗ୍ରମ୍ ଅଛି।
ଚାରଟା ବେଳେ ବୋଧେ ପାର୍କ ଯିବୁ ଆମେ ମାନେ।
ଆଚ୍ଛା ଆଚ୍ଛା ବୁଲଆ ପାଇଁ?
ହଁ।
ଆଡେ ଫଟ ଫଟ ଉଠୋଉଥିବ।
ଫଟ ଉଠାଉ ଅଧିକ ବି ଉଠାଉ ନା ତଥାପି ଉଠାଉ।
ଉଁ ହୁଁ ଭଲ ଭଲ ଗଛ ଅଛି। ସିନେରୀ ସବୁ ଅଛି ନାଇଁ କି?
ହଁ।
ଅହ--ବିଭିନ୍ନ ଫୁଲ ଗଛ ଥିବ। ଆଉ ହଁ ହଁ ମୁଁ ଖାଇସାରିଲଣି।
କଣ ଖାଇଥିଲେ?
ଏଇ ପିଠା ଖାଇଲି ଆଉ ଡାଲମା ଟିଏ କରିଥିଲେ ଖାଇଲି। ଆଉ କଦଳୀ ଦିଟା ଖାଇଲି। ଆଉ ଏମିତି ଆଉ। ଆଉ ଆଉ କଣ ହାଲ କୁହ?
ଭଲ।
ଆଉ ଉଁ ଆମେ ମଝିରେ ପୁରୀ
କାଲ ତ ଆମର ଏପଟେ ବର୍ଷା ହେଇଥିଲା।
ହଁ ହଁ କାଲି ଜୋର ବର୍ଷା ହେଇକି ପବନ ବି ହେଲା ଘଡଘଡି ଚଢଚଢଡି ହେଲା।
ହଁ।
ଆଉ ବହୁତ ଗଛ ଭାଙ୍ଗି ପକେଇଚି। ସଜତା ଗଛ, ଅମୃତଭଣ୍ଡା ଗଛ। ହଁ ବହୁତ ରାସ୍ତାରେ ଡାଳ ଫାଳ ଭାଙ୍ଗି ପଡିଲା। ହୁଁ। ଯାହା ହୋଉ ଟିକେ ଥଣ୍ଡା ଲାଗିଲା। ବହୁତ ଗରମ ଲାଗୁଥିଲା ଟିକେ ଥଣ୍ଡା ଲାଗିଲା।
ବର୍ଷା ବି ସବୁବେଳେ ଉଠୋଉଥିଲା କାଲି ହେଲା।
ହଁ ଦି ତିନି ଦିନି ହେଲାଣି ବର୍ଷା ଉଠୋଉଥିଲା ହେଲା। ଅନ୍ୟ ଆଡେ ହେଇଯାଉଛି। ଏପଟେ ହୋଉନେଇଁ ବର୍ଷାଟା ଯାଉ କାଲି ହେଲା। ଆହୁରି ବି ନିୁଜ ଦଉଛି ତିନି ଦିନ କାଳ ବର୍ଷା ହବ ବୋଲି ବୁଝିଲେ କି। ଆଉ ମଝିରେ ଆମେ ଯାଇଥିଲୁ ପୁରୀ ବୁଲିବାକୁ। ବୁଝିଲେ।
ଆଜ୍ଞା।
ଅ ଆମେ ପୁରୀ ବୁଲିବାକୁ ଯାଇଥିଲୁ ପ୍ରଥମେ ଯାଇଁକି ବାଟ ମଙ୍ଗଳାରେ ଗାଡି ରଖି ବାଟ ବଙ୍ଗଳା ଦର୍ଶନ କଲୁ ମାଙ୍କୁ ଦେଖିଲୁ ହୁଁ। ଆଉ ତାପରେ ପୁରୀ ଗଲୁ। ଆଉ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ପାଇଁ ବୋହୁତ ଭିଡ। ଆପଣ କେବେ ଯାଇଥିଲେ ଆ ଭିତରେ ପୁରୀ।
ହଁ ମୁଁ ଫାଷ୍ଟ ବେଳକୁ ଯାଇଥିଲି।
ଆଛା ତମ ବେଳେ ଭିଡ ଥିଲା।
ହଁ ଆମ ବେଳେ ତ ବୋହୁତ ଭିଡ ଥିଲା।
ଆଉ ସମୁଦ୍ର କୂଳ ଯାଇଥିଲେ।
ହଁ।
ଆଉ ଆଉ କୋଉଠି ଯାଇଥିଲେ।
ତାପରେ ଆମେ କାକଟପୁର ଯାଇଥିଲୁ କାକଟପୁର ପରେ ହଁ। କାକଡ଼ପୁର ପରେ ଘରକୁ ପଳେଇ ଆସିଥିଲୁ।
ଓହୋ କାକଟପୁରରେ ମଙ୍ଗଳା ଦର୍ଶନ କରିଥିବ।
ହଁ।
ସବୁଠି ଭୋଗ ଫୋଗ କର।
ହଁ।
ଆଉ କାକଟପୁର୍ ରେ ପ୍ରସାଦ ପାଇଲ ନାଇ ଖରା ବେଳ ଟାଇମ ରେ ସେମାନଙ୍କର ପ୍ରସାଦ ଦିଆ ହଉଛି ଭଲ ପ୍ରସାଦ।
ଆମେ ପହଞ୍ଚିଲା ଏଳାକୁ ହେ ହେଇଯାଇଥିଲା ଚାରିଟା ପାଞ୍ଚଟା।
ଓହୋ ତାର ପ୍ରସାଦ ସରିଯିବନି ଆଉ।
ହଁ।
ଆମେ ଯୋଉ ପୁରୀ ଯାଇଥିଲୁ ଲାଇନ ରେ ଠିଆ ହେଲୁ ଚାରି ପାଞ୍ଚଟା ଲାଇନରେ ଠିଆ ହେଲା ପରେ ମନ୍ଦିର ଗଲୁ ମନ୍ଦିର ଗଲାଳେ ବୋହୁତ ଭିଡ। ଯାହା ହୋଉ ଜଗନ୍ନାଥଙ୍କୁ ଦର୍ଶନ କଲୁ ତାପରେ ଆସିକି ଲକ୍ଷ୍ମୀ ମନ୍ଦିର ଦର୍ଶନ କଲୁ ବିମଳାଙ୍କ ପାଖକୁ ଗଲୁ ଅନ୍ୟ ସବୁ ଭିତରେ ଟିକେ ଟିକେ ବୁଲାବୁଲି କଲୁ ତାପରେ ଅବଡାହାଟରେ ପଶିଲୁ ତିନିଟା ପରେ। ଅଭଡା ହାଟ ରେ ଖାଇଲୁ ଅଭଡା। ଏବେ ସିଷ୍ଟମ୍ କରଚନ୍ତି ଶହେ ଟଙ୍କାରେ ଗୋଟେ ପ୍ଲେଟ୍ ଦୋଉଛନ୍ତି ଆଉ ପାଞ୍ଚ ଛଅ ପ୍ରକାର ଆଇଟମ ଦୋଉଚନ୍ତି ଆପଣ କଣ ଅବଢା ଖାଇଥିଲେ।
ହଁ ଆମେ ଅଭଢା ଖାଇଥିଲୁ।
ଆଚ୍ଛା ଆଚ୍ଛା ସହେ ଟଙ୍କିଆ ପ୍ଲେଟ ଦୋଉଚନ୍ତି ଜାଣିଚନ୍ତି ନା ନାଇଁ।
ଜାଣିନି ଏଇ ଏବେ ବୋଧେ ହେଇଥିବ।
ହଁ ଶହେ ଟଙ୍କା ପ୍ଲେଟ କରିଚନ୍ତି କୁଡୁଆ କିଣିବା ଅପେକ୍ଷା ଶହେ ଟଙ୍କା ନେଇ ଆସିଲେ ଯେତେ ଜଣ ଯାଇଛନ୍ତି ଶହେ ଟଙ୍କା କିଣି ଆଣିଲେ ପାଞ୍ଚ ଛହ ପ୍ରକାର ଆଇଟମ ଦୋଉଚନ୍ତି। ପାସ୍ ଖାଇଲେ। ଖାଇକି ତାପରେ ଆମେ ସମୁଦ୍ର ଗଲୁ ବୁଲିଲୁ ଆଉ ପିଲାମାନେ ଯାଇଥିଲେ ସବୁ ଫଟ ଫଟ ଉଠ ଉଠେଇଲି ଆଉ ତାପରେ ଫେରିଲା ବେଳକୁ ରାତି ତାପରେ ଆମେ ଲୋକନାଥ ଯାଇଥିଲୁ। ଲୋକନାଥ ଯାଇଥିଲୁ ଆଉ ତାପରେ ଏଇଠି ସେଇ ଯୋଉ ସ୍ୱର୍ଗ ଦ୍ୱାର
ହଁ।
ଆ ତମେ ଯାଇଥିଲ ସ୍ୱର୍ଗ ଦ୍ୱାରା ବୁଲିବାକୁ?
ନା
ଆଉ ଗଲନି ବୁଲିବାକୁ ସେଠି ମଶାଣି ଚଣ୍ଡି ଯୋଉ ଅଛନ୍ତି। ହଁ ମାସାଣି ଚଣ୍ଡି ଦର୍ଶନ ଟିକେ କରିଥାନ୍ତେ ସ୍ୱର୍ଗ ଦ୍ୱାର ଟେକେ ବୁଲିକି ଆସିଥାନ୍ତେ? ଆଉ ତମେ ଲୋକନାଥ ଯାଇଥିଲ?
ନା ଲୋକ ନାଥ ଆମେ ଯାଇ ନଥିଲୁ।
ଆ ଲୋକନାଥ ଯାଇଥାନ୍ତ ଦର୍ଶନ କରିକି ଆସିଥାନ୍ତ ନା ଆଉଁ। ଆଉ ସେଠି ଗୋଟେ ଭଲ ଜାଗା ଅଛି ମାତା ମଠ ଜାଣିଚ?
ହଁ ମାତାମଟ ସେଇଟା ବି ବୃନ୍ଦାବନ ଟାଇପି ର ହେଇଚି।
ଆଉ ଯାଇଥିଲ?
ନା ଯାଇନୁ, ଯିବୁ କେବେ ଗୋଟେ।
ଯାଇଥାନ୍ତ, ବୁଲିକି ଆସିଥାନ୍ତ ନା, ଆଉଥରେ ଗଲେ ମନେ ପକେଇ ମାତା ମଠ ଟେ ଯିବ। ହୁଁ, ଆଉ ଗୋଟେ ସି କଣ କହିଲେ?
ଆପଣ ଯୋଉ ପୁରୀ ଯାଇଥିଲେ କୋଉ ଦ୍ଵାରରେ ଯାଇଥିଲେ?
ଆମେ ପୂର୍ବଦ୍ୱାର ପଟେ ଗଲୁ।
ପୂର୍ବଦ୍ୱାର ପଟେ କିନ୍ତୁ ଅଧିକ ଭିଡ ହେଇଥିବ।
ହଁ ବହୁତୁ ଭିଡ। ମୋ ଇଛା ହେଲା ମୁଁ କହିଲି ପୂର୍ବ ଦ୍ୱାର ଦେଇକି ଯିବା, ଟିକେ ଗରୁର ସ୍ତମ୍ଭ ଅରୁଣ ସ୍ତମ୍ଭ ଟିକେ ଦର୍ଶନ କରିବା। ତାପରେ ଯିବା ଏମିତି ଆଉ। ଆଉ ହେଠି ଗୋଟେ ସି ବିଚି ରେ ଗୋଟେ କୋଉଠି ଗୋଟେ ଅଛି ଭଲ ମାନେ ଭଲ ଡିଜାଇନି ସବୁ ପାର୍ ଫାର୍ ହେଇ ତିଆରି ହେଇଚି ଗୋଟେ କଣ ତା ନାଁ, ଗୋଟେ କଣ ଅଛି? ଜାଣିଚନ୍ତି?
ନା
ହଁ କଣ ଗୋଟେ, କଣ ଗୋଟେ ତା ନାଁ, ମୁଇଁ କହିପାରିବିନି। ଦେଖିବି ଗୋଟେ ଭଲ ଇଏ ଫି ରେ ବି ଯାଉଚନ୍ତି।
ହେଇଚିବି ଏବେ ଗୋଟେ ସେଇଟା ନୂଆ ଟା।
ହଁ ଆଉ ପୁରୀ ରେ ଗୋଟେ ରାମ ମନ୍ଦିର ବୋଧେ ତିଆରି କରିଚନ୍ତି?
ହଁ ଥିବ ମୁଁ ଜାଣିନି।
ହଁ ରାମମନ୍ଦିର ଗୋଟେ ତିଆରି ହେଇଚି ସେଠି। ହୁଁ, ଆମେ କିନ୍ତୁ ଶୁଣିଲୁ କିନ୍ତୁ ଯାଇପାରିଲୁନି। ହୁଁ ଗରମ ତ ଭୀଷଣ ହଉଚି। ଆଉ ତେଣୁ ଯାଇପାରିଲୁନୁ ଆଉ। ଆଉ ତାପରେ ଆମେ ବି କୋଣାର୍କ ବି ବୁଲିବାକୁ ଯାଇଥିଲୁ।
କଣ?
ଏଇଆ।
କୋଣାର୍କ ପାଖରେ ତ ଚନ୍ଦ୍ରଭାଗା ବି ଯାଇଥିବେ ତାହେଲେ?
ହଁ ଚନ୍ଦ୍ରଭାଗା ସିିନା ଗଲେ ଖାଲି ସମୁଦ୍ର ଦେଖିକି ଆସିଲୁ ଆଉ, କିନ୍ତୁ କିଛି ଦର୍ ର୍ଦସଣ କଣ କରିପାରିଲୁ? କୋଣାର୍କରେ କଣ ସେଇ ଆଉ ଖାଲି ମନ୍ଦିରଟା ଅଛି। ଆଉ ସେଇ ସବୁ ଦେଖିବା କଥା ଆଉ। ଏ ଚନ୍ଦ୍ର ବାଘ ଗଲୁ ଟେ ବୁଲିକି ଆଇଲୁ। କିନ୍ତୁ ଭଲ ଲାଗିଲା ଯୋଉ ସେ ପୁରୀରୁୁ କୋଣାର୍କ ଗଲେ ସେ ରାସ୍ ସେଟା ବହୁତ ବଢିଆ।
ହଁ ସେ ରାସ୍ତା ଟା ବି ଭଲ ଲାଗେ ପବନ ବି ଦିଏ।
ହୁଁ ତମେ କେବେ ଯାଇଚ?
ହଁ ମୁଁ ଯାଇଚି।
ସେ ରାସ୍ତା ଟା ଭଲ ଲାଗେନି?
ହଁ।
ହଁ ବଢିଆ ଲାଗେ ଦେଖିବ ମଝିରେ ମଝିରେ ଗୋଟେ ହରିଣ ଦୌଡ଼ିକି ଯାଉଛନ୍ତି।
ହରିଣ, କଇଁଛ, ଅଛନ୍ତି ସବୁ ସେଠି।
ହଁ। ଝାଉଁ ବଣ ଗୁଡାକ ହେଇଚି ବଣ ଭଳିଆ ହେଇଚି ହଁ। ବଢିଆ ଲାଗିଲା ଏଟା ରାସ୍ତାଟା ଆଉ। କିନ୍ତୁ ସେ ଏରିଆ ଟା ବହୁତ ଥଣ୍ଡା ଲାଗେ।
ହଁ
କଣ ପାଇଁ?
ଅଛି ନା ସମୁଦ୍ର ସବୁ।
ଓହୋ ଆଛା ଆଛା। ସମୁଦ୍ର ଅଛି ବୋଲି ଥଣ୍ଡା ଲାଗେ ଏଟା ପବନ ସବୁବେଳେ ପାଇବେ।
ତ ଯଉ ଥଣ୍ଡା ପବନ ବି।
ହଁ ହଁ ଥଣ୍ଡା ପବନ ଟା ସବୁବେଳେ ମିଳେ। ଆଉ। ଆଉ ତାପରେ ଆମେ ଏ କାକଟପୁର ଯାଇଥିଲୁ।
ହଁ।
କାକଟପୁରେ ମାଆଙ୍କୁ ଦର୍ଶନ କଲୁ ଭୋଗ ଫୋଗ କରି। ଆସିଲୁ ଭଲ ବେଶୀ ଭିଡ ନଥିଲା।
ଭିଡ ରୁହେ ଅଧିକ ବି ରୁହେନି। ଠିକ ଅଛି ଭିଡ। ପୁରା ଭିତରକୁ ଯାଇ ଥି ପୁରା ଭିତରକୁ ଯାଇଥିଲେ ଆପଣ?
ହଁ ହଁ। ତାଙ୍କ ପା ବାରିକେଟ ବାନ୍ଧି ଦେଇଚନ୍ତି ତା ଭିତରେ ଯିବ ଦର୍ଶନ କରିବ।
ହଁ ତା ଭିତରକୁ ଯିବା ପାଇଁ ବି ଏବେ ଟିକେଟ କରୁଛନ୍ତି।
ଅ ହ ଆଉ। ତାପରେ ଆମେ ଏଠି ପ୍ରସାଦ ପାଇଲୁ।
ହଁ।
ମାଆଙ୍କ ପ୍ରସାଦ ଟିକେ ମୁଁ କହିଲି ଖାଇଦବା ଟିକେ। ଆଉ କେତେବେଳେ ତ ଆସି ପାରୁନୁ ଆସି ଯେତେବେଳେ ଆଉ। ତାପରେ ଆମର ଆପଣଙ୍କର ଯୋଉ ସାକ୍ଷୀ ଗୋପାଳରେ ଗୋଟେ ଅଛି। ଏ ଦକ୍ଷିଣକାଳୀ ମନ୍ଦିର ଆପଣ ଯାଇଚନ୍ତି?
ହଁ, ମୁଁ ଥରେ ଯାଇଥିଲି ଛୋଟବେଳେ।
ଯାଇଥିଲ ତାହେଲେ ନା।
ହଁ।
ଏଟେ ଭଲ ମାନେ ବଡ ବଡ ପୋଖରୀ ଅଛି। ଆଉ ଭଲ ଅ ସିଷ୍ଟମ ତାଙ୍କ ସବୁ ଅଛି।
ହଁ।
ଆଉ ତାପରେ ସେଠି ବି ଆସି ଆସିଲା ବେଳକୁ ବାଟରେ ବାଲୁଙ୍କେଶ୍ବର ମନ୍ଦିର ଗୋଟେ ଅଛି।
ହଁ, ବରାଳ ବାଲୁଙ୍କେଶ୍ବର।
ହଁ, ତାହେଲେ ଯାଇଛନ୍ତି ବୋଧେ।
ହଁ।
ଆଚ୍ଛା। ହଉ ହଉ ମୁଁ ଟିକେ ବ୍ୟସ୍ତ ଅଛି ରଖୁଛି ଏବେ।
ହଁ।